ହ୍ୟାଲୋ।
ଆଜ୍ଞା ଆପଣ କଣ କରୁଛନ୍ତି?
ହଁ ଏଇଠି ପଢ଼ୁଥିଲି ଆଉ ଆପଣ?
ମୁଁ ଏଡି ବସିକି ବହି ଟିକେ ପଢ଼ୁଥିଲି, ଆପଣ କଣ ଖାଇସାରିଲେଣି?
ହଁ ଖାଇଥିଲି।
କଣ ଖାଇଲେ?
ମ୍ୟାଗି ବନେଇ ଖାଇଥିଲୁ ଆଉ।
ଆଜ୍ଞା।
ଆପଣ ଆଜି କଣ ଖାଇଥିଲେ?
ଆଜ୍ଞା ମୁଁ ଯାଇଥିଲି ଟିକେ ଓଲଡ ଟାଉନ ବୁଲିବାକୁ। ସେଇଠୁ ବୁଲିକି ଚଉମିିନ ଖାଇଲି ଟିକେ ଖାଇସାରିକି ଏବେ ଘରକୁ ଫେରିଛି ଆଉ। ଆଜ୍ଞା ଆପଣ ଆଉ ରୋଷେଇ ବୋଷେଇ ଜାଣିଛନ୍ତି ନା ନାହିଁ?
ହଁ ଟିକେ ଜାଣିଛି।
ଆଉ ଟିକେ ଜାଣିଲେ କଣ ହବ ସବୁ ଜାଣିବା ଦରକାର ନା ଆଉ।
ଆଜ୍ଞା?
ଟିକେ ଜାଣିଲେ କଣ ହବ ସବୁ ଜାଣିବା ଦରକାର ନା ଆଉ।
ଆଜ୍ଞା ଆପଣ ଟିକେ ଯ ଜଣେଇଦେବେ
ଆଉ ରେସିପି କହୁନାହାନ୍ତି କୋଉ ରେସିପି ଦରକାର ମୁଁ ସେଇ ରେସିପି କହିବି।
ଆପଣ ଚାଉମିିନ ଚା ଚାଉମିିନ ର ରେସିପି କହିଲେ?
ଫାଷ୍ଟ ଦେଖନ୍ତୁ ଆପଣ ଫାଷ୍ଟ ଦୋକାନକୁ ଯିବେ।
ଆଜ୍ଞା।
ସେଠି ମ୍ୟାଗି ବି ଥିବ ଚାଉମିିନ ବି ଥିବ। କିନ୍ତୁ ଆପଣ ମ୍ୟାଗି ମାଗିବେନି ଚାଉମିନ ହିଁ ମାଗିବେ।
ଆଜ୍ଞା।
ତ ଚାଉମିିନ ସିଏ ପୁଣି ଗୋଟେ ବଡ ପ୍ୟାକେଟ ଥିବ ଛୋଟ ପ୍ୟାକେଟ୍ ଥିବ ଆପଣ ବଡ ପା ଅନିବେନି ଛୋଟ ପ୍ୟାକେଟ ଆଣିବେ କାରଣ ଆପଣ ଜଣେ ଖାଇବେ, ତାପରେ ସେଠୁ ସେଇ ଚାଉମିନ ଟା ଘରକୁ ଧରିକି ଆସିବେ, ଆଉ କୁଆଡେ ଯିବେନି, ଘରକୁ ଆପଣ ହଷ୍ଟେଲରେ ରହୁଛନ୍ତି, ଘରକୁ ଯେତେବେଳେ ଆସୁଛନ୍ତି ସେତେବେଳେ ନେଇକି ଆସିବେ।
ଆଜ୍ଞା।
ଯଦି ଆପଣ ହଷ୍ଟେଲରେ ରହୁଥିବେ ତ ତା ପରେ ସେଠୁ ଘରକୁ ଆସିଲା ପରେ ଗରମ ପାଣି ଟିକେ ଫାଷ୍ଟ ଆଗ ଗୋଟେ ବଡ କରେଇ ନେବେ। ଯଦି ଆପଣଙ୍କ ଘରେ ବଡ କରେଇ ନାହିଁ ଗୋଟେ ବଡ ପାତ୍ର ନେବେ, ତାପରେ ବଡ ପାତ୍ରକୁ ଭଲସେ ଧୋଇଦେବେ, ଆଉ ସେ ଆଁ ଭୀମ୍ ବାର୍ କି କଣ ଲଗେଇକି ତାକୁ ଟିକେ ଚିକ୍କଣ କରି ଧୋଇଦେବେ। ତାପରେ ଗ୍ୟାସ ଉପେରେ ତାକୁ ବସେଇଦେବେ ଆଉ ବସେଇ ସାରିଲା ପରେ ତାପରେ କଣ ପାଣି ଦେବେ। ତାପରେ ଆ ତାପରେ ଆ ଯେମତି ଚାଓମିନଟା ପକା ହୁଏ ସେମତି ପକେଇକି ସିଝେଇ ଦେବି ପାଞ୍ଚ ମିନିଟ୍ ସିଝେଇ ଦେବେ ଆଉ ସିଝେଇ ସାରିଲା ପରେ ଆ ପଣଙ୍କୁ ଯାହା ବି ଦରକାର ହଁ ପରିବା ତାକୁ ସବୁ ଚୁନ୍ ଚୁନ୍ ଚୁନ୍ ଚୁନ୍ କରି କାଟିଦେବେ ତାପରେ ତାକୁ କାଟିି ସାଇଲା ପରେ ତାକୁ ଟିକେ ତେଲରେ ଫ୍ରାଏ କରିଦେବେ ସେଇଟା ଯେତେବେଳେ ହାପ୍ ପ୍ରାଏ ହେଇଯିବ ତାଧିଏରେ ଚଉମିନ୍ ପକେଇ ଉଁ ସୋ ଚଉମିନ୍ ମସଲା ପକେଇ ଯେତେ ଯାହା ମସଲା ପକ୍ କିଆରେ ଟିକେ ମସଲା ପକେଇ ଦେଇକି ସୋୟା ସସ୍ ଭିନେଗାର ଲୁଣ ସ୍ୱାଦ ଅନୁସାରେ ସେଗୁଡା ସବୁ ପକେଇ ଘାଣ୍ଟିଦେବେ। ଘାଣ୍ଟି ଦେଲେ ହେଇଗଲା ଆମର ପ୍ରସ୍ତୁତ ହେଇଗଲା ତାପରେ ଟିକେ ଧନିଆ ପତ୍ର ବି ପକ୍ କେଇଦେବେ ଟମାଟ୍ ସସ୍ ବି ପକେଇଦବେ ଚିଜ୍ ଚାହୁଁଥିଲେ ଚିଜ୍ ବି ଟିକେ ଉପରୁ ଉପରୁ ପକେଇଦେବେ। ତାପରେ ହେଇଗଲା ଆମର ରେଡି ଚଉମିନ୍। ଆଉ ଯଦି ଅଣ୍ଡା ପକୋଇବେ ସେମତି ଅଣ୍ଡାର ଭୁଜିଆ କରିଦେଇଥିବେ ତାକୁ ପକେଇଦେବେ ଆଉ ଯଦି ଆଁ ଦରକାର ଆପଣୁଙ୍କୁ ଛତୁ ତାହଲେ ଛତୁ ବି ସେମତି ପକେଇଦେବେ। ଆଉ ପନିର୍ ବି ସେମତି ଚାହିଁଲେ ପକେଇ ପାରିବେ ଆପଣ ଯାହା ପକେଇ ପାରିବେ ଆଉ। ଆଉ ଚିକେନ ବି ଚାହିଁଲେ ବି ପକେଇ ପାରିବେ ଶୁଣୁଛନ୍ତି ତ ଆପଣ?
ଫାଷ୍ ଚିକେନକୁ କଣ କରିବା ପାଇଁ ପଡିବ?
ଆପଣ ଶୁଣୁଛନ୍ତି ତ?
ହଁ ମୁଁ କହିଲି ଫାଷ୍ ଚିକେନକୁ କଣ କରିବା ପାଇଁ ପଡିବ?
ଚିକେନକୁ ଫାଷ୍ ଧୋଇଆକୁ ପଡିବ ଚିକେନ୍ ଧୋଏ ଉଁ ଯି ଚିକେନ୍ ଧୋଇ ସାରିଲା ପରେ ତାକୁ ଚୁନ୍ ଚୁନ୍ କରି କାଟିଦେବେ ତାର କେବଳ ମାଂସ ପିସ୍ ହିଁ କାଟିବେ।
ଆଜ୍ଞା।
ତାକୁ ମାଂସ ପିସ୍ କାଟି ସାଇଲା ପରେ ଆଉ ତାପରେ ତାକୁ ଧୋଇକି ତାଦେରେ ଲୁଣ ହଳ ଦୀ ଆଉ ଅଦା ରସୁଣ ପେଷ୍ଟ ପିଆଜ ବି ଥିବ ଯଦି ଆଉ ଦହି ଟିକେ ଆଉ ଲଙ୍କାଗୁଣ୍ଡା ଏମତି ପକେଇକି ଗୋଳେଇ ଦେବେ।
ଆଜ୍ଞା।
ଏଇ ସବୁ ଗୋଳା ଗୋଳି କରିସାରିଲା ପରେ ତାକୁ ଛାଡିଦେବେ କିଛି ସମୟ ତାପରେ ତାକୁ ଟିକେ ତେଲରେ ଫ୍ରାଏ କରିଦେବେ ଭାଜିଦେବେ ପକୋଡା ଟାଇପର ଦେନ୍ ତାକୁ ଏବେ ଚଉମିନରେ ମିଶେଇ ଦେବେ ହେଇଗଲା ଆମର ଚିକେନ୍ ଚଉମିନ୍।
ଆଜ୍ଞା।
ଆଉ ଆପଣ କିଛି ରେସିପି ଜାଣିନାହାନ୍ତି।
ମୁଁ କେବଳ ମ୍ୟାଗି ବନେଇ ପାରିବି ତ ମ୍ୟାଗିର ରେସିପି ଜାଣିଚି।
ମ୍ୟାଗିର ରେସିପି ତ ମତେ ବି ଆସେ ଆପଣ ପୋଟଳ କୁରୁମା ଜାଣିନାଆନ୍ତି।
ହୁଁ ନା।
ଆଉ ଭାତ କେମତି ହୁଏ?
ହଁ ଭାତ ଜାଣିଚି ଫାଷ୍ଟେ ପାଣି ଗରମ କରିଦେବେ।
ଆଜ୍ଞା।
ତାପରେ ପାଣି ଯେତେବେଳେ ଫୁଟିବା ଷ୍ଟାଟ୍ ହବ ତ ଆପଣ ନେଇକିନା ଟିକେ ଚାଉଳ ପକେଇଦେବେ।
ଆଜ୍ଞା।
ଚାଉଳ ପକେଇଦେଲା ପରେ ଯେତବଳେ ତାକୁ ଫୁଟିବା ଷ୍ଟାଟ୍ ହବ ତାପରେ ଚା ଚାପା ଘରୋଇ ଦେବେ।
ଆଜ୍ଞା।
ଛାତ ଘୋରେଇ ସାରିଲା ପରେ ତାକୁ ବହୁତ ସିମ୍ କରିଦେବି ଗ୍ୟାସ କୁ।
ହଁ ସିମ୍ କରିଦେଲି ତାପରେ।
ତାପରେ ଯେପର୍ଯ୍ୟ ତ ଏ ଭାତ ଫୁଟିନି ଆଉ। ସେ ପର୍ଯ୍ୟନ୍ତ ଯାଏ ଦେଖୁଥିବେ। କାଳେ ଭାତ ଫୁଟୁ ଉତୁରୀ କିନା ଯଦି ଗ୍ୟାସ୍ ପସିଇ ଗଲା କିନା ଆପଣ ଟିକେ ଚେକ୍ କରିବେନି।
ହ
ତାପରେ ଯେବେ ଯେବେ ଭାତରେ ଦେଖି ଚେକ୍ କରିବେ ହେଇଗଲା ହାତ ମାରି ଟେ ଟାଣ ଟାଣ ଜଷ୍ଟ ଥିବ। ତ ତାକୁ କପଡ଼ା ଧରିକିନା ନେଇପାରିବେ କି ଖାଲି ହାତ ଧରିବେନି କାରଣ ନିଆଁ ଜୀବନ ପ୍ରତି ବିପଦ ନେବାକୁ ଚାହୁଁନା ତ କପଡ଼ା ଧରିବେ।
ଆଜ୍ଞା।
ପୁଣି ଆପଣଙ୍କ କୌଣସି ବି ଡ୍ରେସ୍ କପଡ଼ା ନାହିଁ ତା ପାଇଁ ସେପାରେଟ୍। କପଡ଼ା ବନେଇଥିବେ ତ ସେଇ କପଡ଼ାରେ ଆପଣ ଧରିବେ ତ ତାକୁ। ସ ସତର୍କତାର ସହିତ ଆପଣ ଗାଳିବେ।
ଆପଣ ଆପଣ ଆମ ପାଖରେ ଯଦି ଅଲଗା କପଡା ନଥିବା ଆମ ପାଖରେ ଡ୍ରେସ କପାଥିବ ତ ଆମେଡ୍ରେସ୍ କପଡା ୟୁଜ କରିବୁନି।
କିନ୍ତୁ ନିଜ ପିନ୍ଧାଇଥିବା ଡ୍ରେସ୍ ୟୁଜ୍ କରିବେନି। କାରଣ ଯଦି ନିଆଁ ଲାଗିଗଲା ତ ଆପଣଙ୍କ ଜୀବନ ପ୍ରତି ବିପଦ ରହିଯାଇପାରେ।
ରେ ଆମେ ଥ ତାକୁ ପିନ୍ଧିକି ୟ ତାକୁ ବ୍ୟବହାର କରିବୁ ଆମେ ତାକୁ ମାନେ ସେଇ ଯୋଉ ପିନ୍ଧା ପୁରୁଣା ହେଇଯାଇଥିବ ତାକୁ ଆମେ ବ୍ୟବହାର କରିବୁ ନା।
କରିପାରିବେ କିନ୍ତୁ ଯୋଉ ଡ୍ରେସ୍ କି କପଡ଼ା ପିନ୍ଧିଥିବେ କି ଲୁଗା ପିନ୍ଧିଥିବେ। ସେଇ ଡ୍ରେସ୍ କପଡ଼ାର କାନିକି କିଛି ବି ଇଏକି ଧରକିନା ୟୁଜ୍ କରିପାରିବେନି।
ଆଜ୍ଞା ଆଜ୍ଞା।
ହଁ ତାପରେ ଗାଳି ସାରିଲା ପରେ ତାକୁ ଟିକେ। ମାନେ ହଲେଇକିନା ତାକୁ ରଖିଦେବେ ସେମିତି ଖୋଲା କରି।
ଆଉ ପେଜ କଢାଯ ଯିବନି ତା ଦେହରୁ।
ହଁ କହିଲିବା ତାକୁ ପେଜ ଗାଳିକି ନା ଗାଳି ଦେବେ ଫାଷ୍ଟ।
ଆଉ ପେଜ ଯଦି ନ କାଢିଆ ତାହେଲେ କଣ ହବ।
ତାହେଲେ ଭାତ କ୍ଷିରି ହେଇଯିବ।
କଣ ହେଇଯିବ।
କ୍ଷୀରି ହେଇଯିବ।
କ୍ଷୀରି ହେଇଯିବ ନା ସେଇଟାକୁ ଯାଉ କୁହାଯାଏ।
ଆଚ୍ଛା ଆଚ୍ଛା।
ଆଜ୍ଞା ଆଉ ଆପଣଙ୍କ। ଆପଣଙ୍କୁ ସେଠି କେମିତି ଗରମ ଲାଗୁଛି ନା ଥଣ୍ଡା ଲାଗୁଛି କଣ ଲାଗୁଛି।
ଆମକୁ ଗରମ ଏଠି ଲାଗୁନି କି ଥଣ୍ଡା ଲାଗୁନି ଆମ ଏରିଆରେ। ବହୁତ ମଶା ହେଉଛି ସେ ସେଥିପାଇଁ।
ଆପଣଙ୍କୁ ତାହେଲେ ମଶା କାମୁଡୁଛନ୍ତି ଆପଣ ମଶାରି ସୋଉନାହାନ୍ତି।
ଆମେ ଶୋଇନୁ ଏପଯ୍ୟନ୍ତ ଯାଏଁ ତ। ଟାଣିନୁ ମଶାରି ଆଉ ଶୋଇଲା ବେଳେ ଟାଣିବୁ ଆଉ।
ମଶାରୀ ଟାଣିକ ଶୁଅନ୍ତୁ ସୁରକ୍ଷିତ ରୁହନ୍ତୁ।
ଆଜ୍ଞା ଆପଣଙ୍କ ହଁ ଏଇ କଥାକୁ ଆମେ ନିଶ୍ଚିତ ପାଳନ କରିବୁ।
ଆଉ ଆପଣଙ୍କ କଥାକୁ ମୁଁ ଚିର ଉପକୃତ ଭାବରେ ଗ୍ରହଣ କରୁଛି।
ଆଜ୍ଞା।
ଆପଣ ଟିକେ ଅଧିକା କଥା କୋହୁନାହାନ୍ତି କଣ ପାଇଁ?
ହଁ କଣ ଆଉ କହିବି। ଆପଣ ଆପଣ ଆଉ କେଉଁ ରେସିପି ଜାଣିଚନ୍ତି ଯଦି ଆମକୁ ଶିଖାଇ ପାରିବେ ତ ଆପଣ ଆମେ ଆପଣଙ୍କ ପ୍ରତି ଧନ୍ୟ ମନେ କରିବୁ।
ନାଇଁ ଆପଣ ମୋ ପ୍ରତି ଚିର ଉପକୃତ ହେବେ ସେଇଟା କୁହନ୍ତୁ।
ଆଜ୍ଞା।
ଆଜ୍ଞା ତ ମୁଁ ଆଜି କହିବି ତାହେଲେ ପୋଟଳ କଷା କେମିତି ହୁଏ।
ନାଇଁ ଆପ ନାଇଁ ପୋଟୋଳ କ ପୋ ଟଳ ମୋତେ ପସନ୍ଦ ନୁହଁ ତ ଆପଣ ପନିର୍ କୁର୍ମା କଥା କୁହନ୍ତୁ?
ଆଛା ପନିର ଖାଇବେ ଆପଣ ତ ବଜାରକୁ ଯିବେ ବଜାରରୁ ମିଳ ଥିବା ପନିର ସେଇଟା ଆଣିବେନି। ଆପଣ ଗୋଟେ ଯିବେ ଗୋଟେ ଜାଗାକୁ ଯୋଉଠି କି କ୍ଷୀର ଦିଆ ହୁଏ ତ ସେଇଠିକି ଯିବେ ସେଇଠୁ ସେଇଠୁ ପୁରା
କାଇଁ ଯିବି?
ନାଇଁ ସେଇଆ ତ କହିଲି ବଜାର କ ଯିବେନି ଆଣିବାକୁ ବଜାର ଯିବେ ଦେଖିବେ ଖାଲି ଆଣିବେନି କାରଣ ସେଗୁଡା ସବୁ ପାଉଡର ମିଶା। ପନିର ଉଡା ସେତେ ଆଣିବେନି ତ ଆପଣ ଯିବେ ଗୋଟେ ଅ ଇଏ ପାଖୁ କୁ ମାନେ କଣ ସେ ବେହେରା ପାଖକୁ ଗୋଟେ ଯିବେ ସିଏ ସେଠି ଠି ରହିଥିବ ସେ ତା ପାଖରେ ପନିର ପୁରା ତଟକା ପନିର ଥିବ।
ଆଜ୍ଞା।
ସେଇ ପନିର କୁ ଆଣିକି ଆଣିବେ।
କେମିତି ଜାଣିବୁ ଏଇଟା ତଟକା ଅଛି କି ମାନେ
ଆପଣ ତାର ଆପଣ ତାର କ୍ଵାଲିଟି ଚେକ୍ କରିବେ ନା। ଟିକେ ଖାଇକି ଆଣିବେ ଖଟା ଲାଗୁଚି ନା ସାଧା ଲାଗୁଚି ନା ପାଉଡରଆ ଲାଗୁଚି ନାନ ସେଇ ଟାଇପର ଜାଣିବେ ନା ଆ ଆପଣ ଯଦି ଅ ନାଇଁ ହସୁନି ମୁଁ ମୁଁ ଆପଣଙ୍କୁ ପରିହାସ୍ୟ କେମିତି କରିପାରିବି।
ଆଜ୍ଞା।
ଆଜ୍ଞା ତ ସେଇଠୁ ଆଣିବେ ଆଣି ସାରିଲା ପରେ ସେ ପନିର କୁ ଟିକେ ଧୋଇ ଧାଇ ଦେବେ। ହେଲା ଧୋଇ ଧାଇ ଦେଇ ସାରିଲା ପରେ ତାକୁ ଗୋଟେ ଅ ଛୁରୀରେ କାଟିଦେବେ ତାକୁ ଗୋଟେ ଛୁରୀରେ କାଟିଦେବେ।
କାଇ କଟୁୁରରେ କାଟିଲେ ହବନି।
ଆପଣଙ୍କ ଇଚ୍ଛା ଆପଣ ଯୋଉଥିରେ ବି କାଟି ପାରିବେ। ଆପଣ ଚାହିଁଲେ ନେଲ କଟରେ କାଟୁନାହାନ୍ତି କିଏ ଆପଣଙ୍କୁ ମନା କରିବ। ଆପଣ ଇଚ୍ଛା ଆପଣଙ୍କ ଯୋଉ ଭଳିଆ ସାଇଜ୍ ଦରକାର ସେଇଭଳିଆ ସାଇଜ୍ କରିକି କାଟିଦେବେ।
ମ୍ୟାଡ଼ାମ ନେଲ କଟ ରେ ନେଲ କଟ ଯାଏ ପନିର ନୁହେଁ।
ଅ ଆପଣ କହିଲେ ନା ମୁଁ କତୁର ରେ କାଟିବି କତୁରରେ ଥୋଡ଼ି ପ-ପନିର କଟା ଯାଏ। କୋଉଠି ଆପଣ ଦେଖିଚନ୍ତି କତୁର ରେ ପନିର କଟାଯାଏ ବୋଲି।
ଯୋଉ ଟାଇମରେ ଛୁରୀର ଆବଶ୍ୟକତା ହେଇନ ହେଇ ମାନେ ଉଦ୍ଧାବଧ ହେଇ ନଥିଲା ହୁଏ ତ ଆଦିବ ମନୁଷ୍ୟ ମାନେ ତ ପାନିକିରେ କଟୁଥିବେ।
ଆଜ୍ଞା ପନିରରେ କାଟି ପାରିବେ ସେଇଟା କହିଥାନ୍ତେ କତୁରୀ କହିଲେ। ସେଥିପାଇଁ ମୁଁ କହିଲି ନେଲକ୍ଟରରେ ବି କାଟି ପାରିବେ।
ଆଜ୍ଞା।
ହଁ କଣ ବ୍ଲେଡ ରେ ବି କାଟି ପାରିବେ। ଏଥିରେ କଣ ଅଛି ଆପଣଙ୍କ ଇଚ୍ଛା ଆପଣ ଯୋଉଥିରେ ବି କାଟି ପାରିବେ ଯେ-ଯେତେ ବଡ ସାଇଜ ଚାହିଁବେ ସେତେ ବଡ଼ ସାଇଜ କାଟି ପାରିବେ, ଛୋଟ କାଟି ପାରିବେ, ଆପଣଙ୍କ ମନ ହିସାବ ରେ ଆପଣ ସାଇଜ ର ଧ୍ୟାନ ରଖିପାରିବେ। ତାପରେ ଆସିଲା ମେନ୍ ଜିନିଷ କି ତାକୁ ଆମେ ଗୋଟେ ବଟରରେ ବଟର ଯଦି ବଟର ପନିର ମସଲା କରିବାକୁ ଚାହୁଁଛନ୍ତି ପୁରା ପ୍ରପର ମୁଁ କହିଦଉଛି। ତାର ରେ ମାନେ ପ୍ରଣାଳୀ ଟା, କେମିତି ତିଆରି କରିବେ। ତ ତା ତା ଦେହରେ ଫା ଟିକେ ତେଲ ପକେଇବେ ନହେଲେ ବଟର ପକେଇବେ। ବଟର ପକେଇକି ତାକୁ ଟିକେ ଗୋଲଡେନ୍ କରିଦେବେ, ଟିକେ ତାକୁ ହଳଦିଆ ହଳଦିଆ କରିଦେବେ। ଆଉ ସେଟା ଟିକେ ପୋଡି ପୋଡି ଯାଇଥିବ ସେଇ ପନିର ଟା, ତାକୁ ସେମିତି ଭାଜିଦେବେ। ଭାଜି ସାରିଲା ପରେ ପୋଡା ମାନେ ଟିକେ ଟିକେ କଡ଼କଡ କରିବେ ତାକୁ ଭାଜି କି। ବୁଝିଲେ? ପୁରା କ କଡା ଥିବ ଯେମିତି। ତାପରେ ତାକୁ କାଢି ଦେବେ। କାଢି ସାରିଲା ପରେ, ଆଉ କାଢି ସାରିଲା ପରେ କଣ ନା ଆପଣ ତା ଦେହରେ ଦେବେ ତେଜପତ୍ର, ଡାଲଚିନି, ଗୋଟା ମସଲା। ତା ଦେହରେ ଏମିତି ସବୁ ଟିକେ ଭାଜିବେ ସେତେ ବଟର ରେ। ଭାଜି ସାରିଲା ପରେ ଆପଣ ଗୋଟେ ପେଷ୍ଟ ତିଆରି କରିଥିବେ ଅ ଅଦା ରସୁଣ ର ଆଉ କାଜୁ ପେସ୍ତା ର ଆଉ ଯୋଉ ପୋ ପୋସ୍ତକ, ପୋସ୍ତକର ଗୋଟେ ପେଷ୍ଟ ପ୍ରସ୍ତୁତ କରିଥିବେ। ତାକୁ ଟିକେ ବତୁରରେଇ ଦେଇଥିବେ ଅଧଘଣ୍ଟା ପୂର୍ବରୁ। ତାକୁ ଗ୍ରାଇଣ୍ଡିଙ୍ଗ କରିକି ଅ କି ଶିଳରେ ବାଟି ଟି ଦେବେ ଆପଣ ବାଟି ଦେଇକି ତାକୁ ପକେଇବେ। ପକେଇକି ତାକୁ ଟିକେ କଷେଇବେ। କଷି ସାରିଲା ପରେ ତାରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଆପଣଙ୍କ ମନ ପସନ୍ଦ ଯଉ ଗରମ ମସଲା ଯାହା ବି ନାହିଁ ଆଉ ପନିର ମସଲା ତ ପକେଇବେ ଅବିଏସଲି। ତାକୁ ପକେଇି ତାକୁ ଟିକେ କଷିଦେବେ। ତାକୁ ପନିର ପକେଇକି ଟିକେ କଷିଦେବେ, କଷିଦବେ ଏମେତି ଯେମେତି ଟିକେ ତେଲ ବାହାରିବ, ତେଲ ବାହାରିକି ଆସିବ ପାଣି ଟୋଟାଲ ନଥିବ ଯେମତି ଶୁଖିଯିବ। ତାକୁ କଷି ସାରିଲା ପରେ, ପାଣି ଆପଣ ଯେତିକି ଗ୍ରେଭି ରଖିବାକୁ ଚାହୁଁଥିବେ ସେତିକି ପାଣି ପକେଇ ଦେବେ। ପାଣି ପକେଇ ସାରିଲା ପରେ ହେଇଗଲା। ଆପଣ କିଛି ସମୟ ପରେ ଫୁଟିବ, ଫୁଟି ସାରିଲା ପରେ ଯେତିକି ଆପଣଙ୍କ ଝୋଳ ଦରକାର ସେଇ ହିସାବରେ ରଖିକି ତା ଦେହରେ ଟିକେ ଧନିଆ ପତ୍ର ଟିକେ ଉପରକୁ ପକେଇ ଉପରେ ପକେଇ ଦେବେ, ବଟର ଟିକେ ଉପରେ ପକେଇ ଦେବେ ହେଇଗଲା ଆମର ପନିର୍ ତରକାରୀ।
ଆଜ୍ଞା ଆପଣଙ୍କ ଏଇ ରେସିପି ପାଇଁ ଆମେ ବହୁତ ଚିର ଲାଭ କଲୁ। ଆଉ ଆଜ୍ଞା। ଆପଣ-ଆପଣ ଆଉ କୋଉ ରେସି
ନାଇଁ ମୁଁ ଏବେ ଟିକେ କଲ ରଖୁଛି।
ଆଜ୍ଞା ଧନ୍ୟବାଦ।
ଆଜ୍ଞା ହ୍ୟାଲୋ ମୁଁ ହିଁ କଲ ରଖିବି ଆପଣ ରଖିବେିନି।
ଆପଣଙ୍କ ଏ ପ୍ରଣାଳୀ ପାଇଁ ଆମେ ଚିର ପ୍ରକୃତ ଲାଭ କରି
ହଁ ହଁ, ମୁଁ ରଖୁଛି ରଖୁଛି ଯେ, ବଟ୍ କଟୁନି।
ଆଜ୍ଞା। ଆଜ୍ଞା। ।
ଆପଣ ସିଆଡୁ କାଟିଲେ।
ଆଜ୍ଞା? ।
ମୋର ତ ଆଡକୁ କଟୁନି।